ମ୍ୟାଡ଼ାମ ନମସ୍କ ମ୍ୟାଡ଼ାମ ନମସ୍କାର ଆଜ୍ଞା ମ୍ୟାମ୍। ଆଜ୍ଞା ଆଜ୍ଞା ଶୁଣି ପାରୁଛି ଆପଣ କୁହ କୁହନ୍ତୁ ହଁ ମୁଁ ଟିକେ ଆଜ୍ଞା କୁହନ୍ତୁ
ମୁଁ କହିଲି ଆଜି ଟିକେ ଗଛ ଉପରେ କଥା ହେଇଯିବା।
ହଁ ନିଶ୍ଚିନ୍ତ ଭାବରେ ଗଛ ଉପରେ କଥା ହେଲେ ତ ବହୁତ ଭଲ ହବ ମତେ ବି କିଛି ନୂଆ ଜିନିଷ ଆପଣଙ୍କ ଠାରୁ ଜାଣିବାକୁ ମିଳିବ ମୁଁ ବା କିଛି ଯେତିକି ଜାଣିଥିବି ଆପଣଙ୍କୁ କହିପାରିବି ବହୁତ ଭଲ ହବ। କୁହନ୍ତୁ ଆପଣ କୁହନ୍ତୁ କିଛିନାହିଁ ଚଳିବ।
ମୁଁ କହିଲି ଦେଖନ୍ତୁ ଅ ଏବେ କଣ ବର୍ଷା ଦିନ ଚାଲିଛି ହଁ ନା ନାଇଁ କିନ୍ତୁ ଦେଖନ୍ତୁ ବର୍ଷା ଦିନ ଆମକୁ ଠିକସେରେ ମାନେ ବର୍ଷା ଆମକୁ ମିଳି ପାରୁନି କି ଗୋଟେ ଲୋକ ଧର ବା ଟରେ ଯାଉଛି ତ କଣ ତାକୁ ଛାଇ ଦରକାର ଗଛ ହିଁ ତ ନାହିଁ ନା ତ ଛାଇ କୋଉଠୁ ଆସିବ।
ହଁ ଆପଣ ଯୋଉ ଛାଇ କ ଥା କହିଲେ କି ଯୋଉ ବର୍ଷାଟା ଖରା ଦିନ ଖରା ଦିନରେ ବର୍ଷା ଟା କଣ ଉପର ଓଳିହିଁ ହଉଛି। ବିଶେଷ କରି ଦେଖିବେ। ଖରାବେଳେ ତ ଯୋଉ ଏତେ ଅତ୍ୟଧିକ ଖରା ହଉଛି ଯେ ଲୋକମାନେ ଶିକାର ହଉଛନ୍ତି। ସେଥିପାଇଁ ଗଛର ଛାଇ ନିହାତି ଆବଶ୍ୟକ।
ହଁ ତ ଆମେ କଣ କରୁଚୁ ଆଜ୍ଞା ମୁଁ କହିବା କଥା ନା ସେ ଯୋଉ ଛାଇଟାରୁ ଆମେ ପ୍ରାକୃତିକ ଭାବେ କିଛି ନକରି କୁତ୍ରିମ ପାଇଁ ଆମେ କଣ କରୁଚେ ନା ଗରମ ଲାଗିଲା ଏସିି ଆଣିକି ସାଙ୍ଗେ ସାଙ୍ଗେ ଲଗେଇ ଦଉଚେ। ତ ମୁଁ କହିବା କଥା ଏସି ପରିବ୍ରତେଆମେ ଯଦି ଗୋଟେ ଗୋଟେ ଗଛ ଲଗେ ପ୍ରାକୃତିକ ଭାବରେ ବି କଣ ଥଣ୍ଡା ମିଳିଯାଆନ୍ତା ଆଉ
ହଁ କିନ୍ତୁ ଆପଣ ଯୋଉ କଥାଟା ମ୍ୟାଡାମ କହିଲେ ବହୁତ ଭଲ କଥା ଗୋଟେ କହିଲେ କଣ କହିଲେ ଆମେ ଯୋଉ କୁତ୍ରିମ ହିସାବରେ ଯୋଉ କହିଲେ। କି ଏସିି ଲଗେଇ ଦଉଚି କି ଆମର କୁଲର ହେଲା ଲଗେଇ ଦଉଚି ଫ୍ୟାାନ ହେଲା ମଧ୍ୟ ଆମେ ଲଗେଇ ଦଉଚି ସେ ବ୍ୟବହାର ଦ୍ଵାରା ଯୋଉ। ଥଣ୍ଡା ଟା ଆମ ଦେହରେ ବାଜେ ଆପଣ ଏସିି କୁହନ୍ତୁ। ଆପଣଙ୍କର ହୁଏତ ଶରୀରର କିଛି ମାନେ ଯୋଉଟା କି କୁହନ୍ତି କଳା ହଉ ଧଳା ହଉ କି ଅଧିକ ଦିନି ତା ଭିତରେ ବସିବା ଦ୍ଵାରା ପରିବର୍ତ୍ତନ ହେଇଛି। ଥାଏ କିନ୍ତୁ ଆମେ ଯୋଉଟା ପ୍ରାକୃତିକ କୁହାଯାଏ ଯଦି ଆମେ ଗୋଟେ ଗଛଛାଇ ତଳେ ବସୁଛେ। ସେଥିରେ ଯୋଉ ଆନନ୍ଦ ଆସେ ନା ବା ଯୋଉ ଶୀତଳତା ଲାଗେ ଆମକୁ। ଆଉ କି ମନକୁ ଯୋଉଟା କୁହନ୍ତି କି ସରସ ଲାଗେ। ହେଲା କି ଦେହକୁ ଶାନ୍ତି ସହିତ ମନକୁ ମଧ୍ୟ ଶାନ୍ତି ଲାଗେ। ସେଇଟା ଆମେ ଏସି ହେଲା କି କୁଲର ହେଲା କି ଫ୍ୟାନ ହେଲା ସେଠି ପାଇବାନି।
ତାପରେ ଦେଖନ୍ତୁ ଏବେ ଗୋଟେ କଟକରେ ମାନେ ଗୋଟେ ରୋଡ ହବା ପାଇଁ ଦଶ ଦଶହଜାର ଗଛ କାଟିବା ପାଇଁ ମାନେ ସରକାର କହିଦେଇଥିଲେ ତ ସେଠି କଣ କଲେ ନା ସେଠିକାର ଲୋକମାନେେ ପୁରା ପ୍ରତ୍ୟେକ ଗଛକୁ ଜଣେ ଜଣେ ପୁରା କୁଣ୍ଢେଇକି ଧଇଲେ। ଯେମତି ଆମର ଅ ଥରେ ହେଇଥିଲା ଚିପ୍କୋ ଆନ୍ଦୋଳନ। ତ ସେଇ ଟାଏଇପ୍ ର ପୁରା ଏବେ ନ୍ୟୁଜରେ ପୁରା
ଲୋକମାନେ ସବୁ କୁଣ୍ଡେଇକି ଦେଲେ ଆକ୍ ମନ୍। ଯୋଉମାନେ ଲୋକମାନେ କୁହନ୍ତି କି ଟିକେ ପ୍ରକୃତିକୁୁ ଭଲ ପାଆନ୍ତି ବେଶୀ ପ୍ରକୃତି ବି ବିଷୟରେ ଆଲୋଚନା କରିବା ହଉ କି ମାନେ ଆମର ହଉ କି କିଛି ଗଛର ଚାରା ଆଣିକି ଯୋଉଟା କୁହନ୍ତି କି ଗୋଟା ଟା ଦେଖିବେ। ମାନେ ସଭାଉ ସ୍ଥଳୀ ହଉଥିବ। କିଛି ଲୋକ ଅଛନ୍ତି ଲୋକ ମାନଙ୍କୁ ଗଛ ଦାନ କରନ୍ତି। ଏଇଥିପାଇଁ ଦାନ କରନ୍ତି କି ଗଛ ମାଧ୍ୟମରେ ତାଙ୍କୁ ବୁଝେଇ ବାକୁ କୁହନ୍ତି ଯେ ଗଛ ଲଗେଇଲେ ଆମେ ଟିକେ ଅଧିକା ବର୍ଷା
ହୁଁ।
ରକ୍ଷା ପାଇଥାଉ ତ ଆମକୁ ଟିକେ ସୁବିଧା ହେଇ ଆଜ୍ଞା।
ହଁ, ତାପରେ ଏବେ ଦେଖନ୍ତୁ ଗମେଣ୍ଟ କଣ କରୁଛନ୍ତି ପ୍ରତ୍ୟେକ ବର୍ଷ ଆମେ ଜୁଲାଇ ମାସରଦି ତୀୟ ସପ୍ତାହକୁ କଣ ବନ ମହୋତ୍ସବ ଭାବେ ପାଳନ କରୁ। ହଁ, ନା ନାଇଁ କାହିଁକି ନା ଯେହେ ତୁ ଗଛ ସଂଖ୍ୟା କମି, କମି ହଉଛି।
ହୁଁ।
ବହୁତ ପ୍ରକାର ଆମକୁ କେବଳ ଯେ ବର୍ଷା ହଉନି ସେଇଟା ନୁହେଁ ପଶୁପକ୍ଷୀ ମାନେ କଣ ହ ଯଦି ନା ତାଙ୍କ ଘର ଦୁଆର ଯେହେତୁ ଭାଙ୍ଗି ଯାଉଚି ସେ ଗାଁ ଗହଳିରେ ଆସିକି ପଶୁଚନ୍ତି। ସହରା ଭିମୁଖୀ ହେଉଚନ୍ତି ଯାହା ଦ୍ୱାରା ଲୋକ ହାତୀ
ପ୍ରା ଆଉ ଗୋଟେ କଥା ହଉଛି ମ୍ୟାଡ଼ାମ କଣ କହିଲେ। ଗଛ ଯେମିତି ଆମର ଅମ୍ଳଜାନ କୁ ଗ୍ରହଣ କରିଥାଏ। ଅଙ୍ଗାର କାମ୍ଳକୁ ତ୍ୟାଗ କରିଥାଏ, ଯଦ୍ ଦ୍ଵାରା କି ଆମର ଯୋଉ ପରିବେଶ ହା ଉ ଖିତ।
ମ୍ୟାମ୍ ଆପଣଙ୍କ ଭ ଏସ୍ଟା ଟିକେ ବାହାରକୁ ଆସନ୍ତୁ।
ଆଜ୍ଞା, ଆଜ୍ଞା ମୁ ପୁର ବାହାରେ ଅଛି।
ଆଜ୍ଞା। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।
ହୁଏ ତା ସହିତ କଣ କହିଲେ ଉଁ। କୁହନ୍ତୁ, ଧ ଆଜ୍ଞା ଶୁଣି ପାରୁଛନ୍ତି ମୋ କଥା।
ହଁ ନାଇଁ ମଝି ରେ ତ ଟୋଟାଲ୍ ଶୁଭିଲା ହିଁ ନାଇଁ ଏବେ ଶୁଭୁଛି କୁହନ୍ତୁ।
ଅଁ, ହଁ, ହଁ, ଠିକ୍ ଅଛି। ମୁଁ କହିଲି କି ଗଛ ଲଗେଇବା ଦ୍ଵାରା ଆମେ କଣ ଯୋଉ ରାସ୍ତାରେ ଯାଉଥିବା ପଥିକ ମାନେ ବା ବାଟୋଇ ମାନେ ଆପଣ କୁହନ୍ତୁ। ଖରା ଦାଉରୁ ରକ୍ଷା ବି ପାଇ ପାରିବେ ପରିବେଶ ଯୋଉ ଦୂଷିତ ହଉଛି ସେ ସବୁ ବି ହବନି। ତା ସହିତ ଆମର ଯୋଉ କୁହନ୍ତୁ ଆମର ଗଛକୁ ଯେମିତି ଆମେ ବିଭିନ୍ନ ପ୍ରକାର ଜିନିଷରେ ବ୍ୟବହାର କରିଥାଉ ଯେମିତି କିି ଆପଣ କୁହନ୍ତୁ। କି ଧର ଉଁ କାଠ ଗଛରୁ ଯୋଉ ଭାରି ବାହାରି ଥାଏ। ଆମେ କଣ ଆମର ଯୋଉ ବ୍ୟବହାର କରିଥାଉ, ଖ ଖଟ ହେଲା, କି ଆଲ୍ ମିରା ହେଲା, ଚେୟାର ହେଲା, ସେ ସବୁ ବ୍ୟବହାର ଆ ବ୍ୟବହୃତ କରିଥାଉ କି ନାହିଁ।
ଆଜ୍ଞା, ମ୍ୟାମ୍ ଦେଖନ୍ତୁ ମ୍ୟାମ୍ ଗଛ ଗୋଟେ ଏମିତି ଆ ଜିନିଷ ଯାହାର ପତ୍ରଠୁ ଲଗେଇକି ଚେର ପର୍ଯ୍ୟନ୍ତ ଆମର ସବୁତକ କାମରେ ଆସୁଛି। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।